ଆଜ୍ଞା ବନ୍ଧବୀ ପ୍ରଣାମ। କଣ କରୁଛନ୍ତି?
ଏଇ ରୋଷେଇ ଛୁଇଁ ଆଳୁକୁ କାଟିକି ଭାଜୁଥିଲି ଭାତ ବ ପଖାଳ ଖାଇବେ। ଆଉ ତାପରେ ଭାତ ଫାତ ବସିବ ଆଉ। ଆଉ ଆଜି ତ ରବବାର ଅଛି ମାଛ ଫାଛ ଆଣିବେ ଖାଇବେ ଆଜି ଆଉ।
ଓ ହୁଁ ଆପଣ କୋଉ ମାଛ ଖାଇବାକୁ ଭଲ ପାଆନ୍ତି?
ମୁଁ ରବିବାର ଆଇଁଛ ଖାଏନା।
ଓ ସୂର୍ଯ୍ୟଙ୍କୁ ମାନନ୍ତି।
ଆଜ୍ଞା।
ଓ ହୋ।
ଆପଣ ରବାର ଖାଆନ୍ତି?
ହୁଁ ଛୋ ଛୋଟ ପିଲା ଆଉ।
ଆ ହୋ ଛୋଟ ପିଲା ଖାଇ ଦବ । ଆଜି କଣ ହେଇଛି ଆମିଷ ଆଜି?
ଆମିଷ ମାସଂ ଆସିବ।
ଅ ହ। ମାଂସ ରନ୍ଧାୟ ବାବା ଖାଇବେ ଆ ଗରମ ଭାତ ନା ପଖାଳ ଖାଇବେ?
ହଁ ଏଇ ପଖାଳ ଖାଇବୁ ପଖାଳ କଷା ଖାଇବୁ ତାପରେ । ଗାଧୁଆ ବେଳେ ଖାଇବୁ । ତରକାରୀ ଆଉ।
ଓହୋ ସମସ୍ତେ ଆଇଁଷ ଖାଇବେ ।
ହଁ ସମସ୍ତେ ଖାଆନ୍ତି ମା ଖାନ୍ତିନି ମା ଙ୍କର ରବିବାରେ ।
ଅ ହ। ଆଉ ଆପଣଙ୍କ ଘରେ ଆଉ ଜେଜମା ଫେଜ ମା ସବୁ ଖାଆନ୍ତି।
ଜେଜେମା ତ ଗଲେଣି ଦେହାନ୍ତ ହେଲେଣି ତାଙ୍କୁ । ଓ ତାଙ୍କର ପନ୍ଦର ଷୋହଳ ବର୍ଷ ହେଲାଣି।
ହଁ।
ହୁଁ ।
ଆଉ ଜେଜେ ଫେଜେ ସବୁ ପଳେଇଲେଣି ।
ଜେଜେ ଙ୍କର ଦେହାନ୍ତ ହେଲାଣି ବାର ବର୍ଷ ହବ ।
ଆଜ୍ଞା ଆଜ୍ଞା ।
ମାଙ୍କର ଜେଜେ ମା ଙ୍କର ଦେହାନ୍ତ ହେଇଥିଲା ମୁଁ ଜନ୍ମ ହେବା ପ ପନ୍ଦର ଦିନ ପେଟରେ ଥିଲି ମୋ ଯେଯେ ମା ମରି ଥୀଲେ
ଓହୋ ତାହେଲେ ଆପଣ ଦେଖି ନାହାନ୍ତି ବେଶୀ ।
ନା ମୁଁ ମୋ ଜେଜେମା ଙ୍କୁ ଫଟୋ ଦେଖିଛି ଜେଜ ଙ୍କୁ ଦେଖିଛି ମୁଁ । ଅଙ୍ଗନବାଡି ଯାଉଥିଲି ଜେଜ ମତେ ନେଇକି ଯାଆନ୍ତି ଅଙ୍ଗନବାଡି । ପଢାନ୍ତି ସେ ଟିଚର ଥିଲେ ତ ଟିଚର ଥିଲେ ଯେ । ସେ ଯୋଉ ଗୋଟେ ସ୍କୁଲର ପ୍ରଧାନ ଶିକ୍ଷକ ଥିଲେ ଜେଜେ ଘରେ ପଢାନ୍ତି ଆମକୁ ।
ଆଜ୍ଞା ଆଜ୍ଞା ନା ଆପଣ ଜେଜେ ଜେଜେମା ଙ୍କ ସ୍ନେହ ପାଇ ନାହାନ୍ତି ଆଉ ।
ଜେଜେ ଙ୍କଠୁ ପାଇଛି ଜେଜେ ମୁଁ । ମୁଁ ଚତୁର୍ଥ ନା ତୃତୀୟ ରେ ପଢ଼ୁଥିଲି ଜେଜ ଯାଇଚନ୍ତି ।
ଆଜ୍ଞା ଆଜ୍ଞା ଜେଜେମାକୁ ବେଶୀ ଦେଖିନାହାନ୍ତି ।
ନା ଜେଜେମା କୁ ଦେଖିନି ସେ ମୁଁ । ତ ଜନ୍ମ ହେଲି ମାଙ୍କର ପନ୍ଦର ଦିନରେ ଜନ୍ମ ହେଲି ମାଙ୍କ ମଲା ପନ୍ଦର ଦିନରେ । ହଁ
ଆଉ ସକାଳୁ କଣ ଖାଇଥିଲେ ।
ସଖାଳୁ ଖାଇଥିଲି ଏ । ସେ ଜଣେ କିଏ ଭାର ଦେଇଥିଲେ କଣ ସେଥିରେ କଣ ଥିଲା ଆରିସା ପିଠା ହେରିକା ସେରା ଖାଇଥିଲି । ତାପରେ ଏବେ ପଖାଳ । ଆଉ ଧଣିଆ ଚଟଣୀ କଲରା ଆଳୁ ଭଜା ।
ଆପଣ ସକାଳୁ ଏତେ ପ୍ରକାର ଖାଇଲେଣି ଆମେ ସେଇ ରୁଟି ଭଜା ଖାଇଛୁ ଆଉ ପଖାଳ ଫଖାଳ ଖାଇନୁ ।
ଓ।
ଆପଣ ସକାଳୁ ଏତେ ଖାଇସାଇଲେଣି ।
ହୁ ହୁଁ ନା ଆମର କ ।
ନା ବୋଉ କରିଥିଲେ ।
ହୁଁ ମା କରିଥିଲେ ।
ଆପଣ ତିଆରି କରିଥିଲେ ନା ବୋଉ ତିଆରି କରିଥିଲେ?
ତିଆରି କରୁଥିଲେ
ଆଜ୍ଞା ଆଜ୍ଞା। ଆଉ ଆପଣ ବାଡିରେ ସବୁ କଣ ଗେଣ୍ଡୁ ଫେଣ୍ଡୁ ଚାରା ସବୁ ପକେଇଲେଣି?
ହଁ ଲଗା ହେଇଛି ବାଇଗଣ ଛୋଟ ଛୋଟ ହେଲାଣି ତାପରେ ଲଙ୍କା ଗଛ ଲଗା ହେେଇଛି ଆଉ ଭେଣ୍ଡି ଗଛ ଲଗାହେଇଛି
ଆଉ ଆପଣଙ୍କ ଗାଁ ରେ କଣ ଦେବା ଦେେବୀ ଅଛନ୍ତି? ଆପଣଙ୍କ ଗାଁ ରେ କଣ ଦେବାଦେବୀ ଅଛନ୍ତି?
ଆମ ଗାଁ ରେ ସବୁଠାକୁର ଅଛନ୍ତି ସାଇ ବାବା ଅଛନ୍ତି ତାପରେ ଶିବ ମନ୍ଦିର ଅଛି ତାରିଣୀ ମନ୍ଦିର ଅଛି ଜଗନ୍ନାଥ ଠାକୁରଙ୍କ ମଠ ଅଛି ମା ମଙ୍ଗଳାଙ୍କ ମଠ ଅଛି ତାପରେ ସୁନ୍ଦୁରୀ ମାଙ୍କର ମନ୍ଦିର ଅଛି ହନୁମାନ ମନ୍ଦିର ଅଛି ମା ବୁଢୀ ଜାଗୁଲେଇ ଅଛନ୍ତି ଏ ତୋ ଯୋଉ ଅ ହନୁମାନ ମନ୍ଦିର ଆଉ ଗୋଟେ ତିଆରି ହଉଛି ହ
ଏ ଯୋଉ ଗ୍ରାମ ଦେବତୀ କଣ ଯୋଉ ଯଜ୍ଞଟା ହୁଏ କୋଉ ମାସରେ କଣ କରନ୍ତି?
ଏଇଟା ହୁଏ କେବେ ହଁ ବୋଧେ ମାଘ ସପ୍ତମୀି ନି କଣ।
ଆଜ୍ଞା ଆଜ୍ଞା ମାଘ ସପ୍ତମୀରେ କରନ୍ତି ପଞ୍ଚମୀ ଯେଉଁ ସରସ୍ଵତୀ ପୂଜା ଷଷ୍ଠୀ ତାପରେ ସପ୍ତମୀ ମାଘ ସପ୍ତମୀ ରେ ପୂଜା କରନ୍ତି କଳସ କାଖା ହୁଏ।
କଳସ କା ଖା ହୁଏ ସେ ଗୋଟେ ଦିନରେ ପୁନରାବୃତ୍ତି କରିଦିଅନ୍ତି
ହୁଁ। ଗୋଟେ ଅଲଗା ଗାଁ ରେ ହୁଏ ତିନି ଣ ତ ଆମର ଗୋଟେ।
ଆପ ଯୋଉ କ ପ୍ରସାଦ ଭୋଜନ ପ୍ରସାଦ ସେବନ ସବୁ ଥିବ ଆଉ।
ହଁ ପ୍ରସାଦ ସେବନ ଆମର ଦୁଇଟା ହୁଏ ଯୋଉମାନେ କଳସ କସ ନେଇଥାନ୍ତି ଯୋଉମାନେ କଳସ ନେଇଥାନ୍ତି ସେମାନେ ସେମାନଙ୍କ ପାଇଁ ବା ଗାଁ ଲୋକଙ୍କ ପାଇଁ ବି ମଧ୍ୟ ଖାଇବା -
ଆଜ୍ଞା ଆଜ୍ଞା। ଅରୁଆ ଡାଲମା ଏମିତି କରିଥିବେ ଆଉ।
ଅରୁଆ ଡଲମା କେବେ ସୁୂଜି ଉପମା ହୁଏ ନହେଲେ କେବେ ଖେଚୁଡି କରନ୍ତି ଏମିତି ଆଉ।
ଆଜ୍ଞା। ଆଜ୍ଞା ଆଉ ବାପା କଣ କରନ୍ତି ବାପାଙ୍କ ଦେହ ପାହା ସବୁ ଭଲ ଅଛି?
ହଁ ଆଉ ବାପା
ବାପାଙ୍କ ଦେହ ଭଲ ଅଛି?
ଆଜ୍ଞା।
ଆଉ ଆପଣଙ୍କର ଖୁଡି ଦାଦା ଫାଦା ଏସବୁ ତାଙ୍କ ଦେହ ସବୁ ଭଲ ଅଛି?
ମୋର ଖୁଡି ଦାଦା ଖୁଡି ନାହାନ୍ତି ବାପା ସେବା ସାନ ମ ଜେଜେଙ୍କର ଚାରିଟା ପୁଅ ପିଷି ବି ନାହାନ୍ତି ମୋର।
ଆଜ୍ଞା ଆଜ୍ଞା। ଆଉ ଆପଣଙ୍କ ଗାଁ ରେ ଏ ଦୁର୍ଗା ପୂଜା ଫୁର୍ଗା ପୂଜା ସବୁ ହୁଏ?
ଦୁର୍ଗା ପୂଜା ତ ହୁଏନି ମଣ୍ଡପ ଅଛି ଦୁର୍ଗା ମଣ୍ଡପ ଆମ ଗାଁ ମୁଣ୍ଡରେ
ଆଜ୍ଞା।
ଗଣେଶ ପୂଜା ହୁଏ, ସରସ୍ଵତୀ ପୂଜା ହୁଏ, ଆଉ ମା ଲକ୍ଷ୍ମୀଙ୍କ ପୂଜା ହୁଏ।
ଆଜ୍ଞା ଆଜ୍ଞା ଆମ ଗାଁରେ ସମସ୍ତଙ୍କ ଗାଁରେ ଠା ଠାକୁର ଦେବାଦେବୀ ପୂଜା ସବୁ ପାଆନ୍ତି ଆଉ ସମସ୍ତଙ୍କ ଗାଁରେ ବି ଠାକୁର ଅଛ ଗଣେଶ ଠାକୁର ବି ପୂଜା ହୁଅନ୍ତି, ସରସ୍ଵତୀ ପୂଜା ହୁଅନ୍ତି, ଆଉ ମଣ୍ଡପରେ ଦୁର୍ଗା ମଣ୍ଡପ୍ ପରେ ପୂଜା ହୁଅନ୍ତି ମା-ମାଙ୍କ ସପ୍ ସପ୍ତମି ନା ସେଇ ଯୋଉ ଦୁ-ସପ୍ତମୀ ଯୋଉ ଷଷ୍ଠୀ ସପ୍ତମୀ ଯୋଉ ପୂଜା ହୁଏ।
ହଁ ଆଉ ଚିଲିକା ହରିକା ବୁଲିବାକୁ ଯାଇଚନ୍ତି କେବେ?
ଚିଲିକା ହଁ ମୁଁ ଯାଇଚି ଚିଲିକା। ଏଇ ଅଷାଢ଼ ମାସରେ ଗଲେ ନା ସେଠି ବୋହୁତ ପାଣି ଟିକେ ଡର ଲାଗେ ଯିବା ପାଇଁ ତଥାପି ଆମେ ସେ ଅଷାଢ ମାସରେ ଯାଇ ଦିନକୁ ଯୋଉ ଅ-ସେ ଯୋଉ ଜାହାଜରେ ଯାଇଥିଲୁ ଯେ ଏଥିରେ ଯାଇଥିଲୁ ଡଙ୍ଗାରେ। ଏ
ଓହୋ ହେଟି ବି ଗୋଟେ ମାନେ ଏମତିକାର ପ୍ରଥା ଅଛି ଯଦି ତୁମେ ମାଆମାନଙ୍କୁ ଦେଖୁନ କହିଦେବେ କି ଏ ପେଲଦେବି ମାନେ ଯେମତି ଚିଡିଲେ କୁହନ୍ତି। ସେମତି ହିଁ ଗୋଟେ କାହାଣୀ ଏ-ମାନେ ସତ୍-ନା ଏଟା ସତ ଘତ-ଘଟଣାଟା। ସେ ତାଙ୍କ ମାଆ ଚି-କହିଲା କି ସେ ପିଲାଟା ମୁଁ ଟିକେ ପାଣିକି ଧରିଦେବି ଏ ତାପରେ ତା ମାଆ କହିଲା କି ଏମ୍-ପେଲଦେବି ଏକାଥରେ ପାଣିରେ ବୁଡୁଥୁବୁ ଏମତି କହିଲା ଯେହେତୁ ସେ ଡଙ୍ଗାରେ ଯିଏ ନାଉରୀ ଥିଲେ ଯେ ସେ କହିଲେ ଏଇ କି ତମ ଛୁଆକୁ ପାଣିରେ ପକେଇଦିଅ। ସେ ମାଆ କହିଲେ ତମେ କଣ ଗେଲ ଖେଳୁଚ ସେ ବୁଡିଯି ଯିବ ଇଏ ହବ ପହଁରି ଶିଖିନି ଛୋଟ ଛୁଆଟା ଏମତି କହିଲେ ତାପରେ ଏ ତାପରେ ଡଙ୍ଗା ଜମା ଚାଲିଲାନି ତ ବୁଡିବାକୁ ଲାଗିଲା ଡଙ୍ଗା। ଯେ ତୁ ଡଙ୍ଗା ବୁଡ଼ି ବାକୁ ଲାଗିଲା ସେ ନାଉରୀ କହିକି ତା ମାଆ ପ-ତା ଛୁଆକୁ ଉ ତା ଛୁଆକୁ ଧରିବା ମାତ୍ରେ ନାଉରୀ ପେଲିଦେଲା ତା ଛୁଆକୁ ତାପରେ ତା ମାଆ କାନ୍ଦିକାନ୍ଦି କାନ୍ଦିକାନ୍ଦି ମାଆଙ୍କ ପାଖକୁ ଗଲା ଗଲା ବେଳକୁ ପାହାଚ ଉପରେ ସେ ପିଲାଟା ଅ-ବସିଚି ଯୋଉ ପିଲାକୁ ପେଲି ଦେଇଥିଲେ ପାଣିିକି।
ଆଜ୍ଞା ସେ ବୋଧେ ଠାକୁର ତାଙ୍କୁ ବଞ୍ଚେଇଚନ୍ତି ବୋଧେ।
ସେଇଥିପାଇଁ କୁହନ୍ତି କି କୁହ ଯୋଉ କୁହନ୍ତିନି ଯୋଉ ପାଣି କି ଫେଲିବା ପାଇଁ କୁହନ୍ତିନି
ଆଜ୍ଞା ଆଜ୍ଞା ଯାହାହୋଉ ଆପଣ ଏତେ ଛୋଟ ପିଲା ହେଇକି ଏତେ ବି ଜାଣିଚନ୍ତି। ଏ ଆଜିିକାଲିଆ ପିଲା ଆ-ଏତେ ଠାକୁରଙ୍କ ବିଷୟରେ କହିପାରିବେନି ଏତେ।
ହ ଏମତି ହେଇଥିଲା ତା ପୂର୍ବରୁ ତାପରେ ଆଉ କେବେ ବି ଏମିତି କିଛି କୁହାହୋଉନି କାରଣ ଅମ୍ ଏଇଟା କହିଲେ ମାନେ ପାଣିକି ପେଲିବା କଥା ସିଏ ଜଣକୁ ନବ ନହେଲେ ସମ ସମସ୍ତଙ୍କୁ ନବ ଯେହେତୁ ସେ ଭୁଲରେ କହିଦେଇଚନ୍ତି ଭୁଲ ମାଗିଲେ ମାଆଙ୍କୁ ଭୁଲ ମାଗିଲେ ମା ଆଉ କ୍ଷମା କଲେ ଏଇ ଉଁ-ତାଙ୍କ ପୁଅକୁ ଉଦ୍ଧାର କରି କ୍ଷମାକଲେ ତାଙ୍କୁ ତାପରେ ସେ ଆଉ ହ
ହୋଉ ଆପଣଙ୍କ ସାଙ୍ଗରେ କଥାହେଇକି ଟିକେ ଭଲ ଲାଗିଲା ଟିକେ ବ୍ୟସ୍ତ ଅଛି ଆଉ ଆପଣ ଆଉ
ଆଉ କଣ ଦେହ ପାଆ ସବୁ ଭଲଅଛି ନା କଣ?
ହଁ ଦେହପା ସମସ୍ତଙ୍କର ଭଲଅଛି ଏଇନା ଟିକେ ପାଣି ପାଗରୁ ଟିକେ ଦେହପା ଭଲ ରହୁନି ଆ ବେଶୀ ଆଉ ଥଣ୍ଡା ଫଣ୍ଡା ହେଇଯାଉଚି।
ହଁ ଆଉ ଏଇ ଟିକେ ରାତି ବେଳେ ଟିକେ ସୋରିଷ ତେଲ ପାଦରେ ଘସାଘସି କରନ୍ତୁ କୁଁ ଯୋଉ ଚାହା ପିଇଲା ବେଳ ଅଦା ଚାହା ପିଅନ୍ତୁ।
ହଁ-ହଁ ପିଉଛି ତାକୁ ଘସୁଛିବି।
ଆଉ କଣ କରୁଛନ୍ତି ଏବେ କଣ କରୁଛନ୍ତି?
ଏଇ ଭଜା ବସେଇଥିଲି ଛୁଇଁ ଆଳୁ ଭଜା।
ହୁଁ-ହୁଁ।
ପୁଣି ଆଳୁ ଭଜା ବସେଇଥିଲି ଆଉ ସେଆକୁ ଭାଜିବି ପଖାଳ ଫଖାଳ ଖିଆ ଖାଇବେ। ତାପରେ ମାଛ ଫାଛ ଆଣିକି ଆଉ ରନ୍ଧା ହେଲେ ଗରମ ଭାତ ଖାଇବେ।
ହଁ ହଉ ବନ୍ଧୁ ରଖୁଛି ଏଇ ଟିକେ ଯାହେ ବାପାଙ୍କୁ ଟିକେ ଖାଇବା ବାଡି ବାପା ଖାଇବେ ବୋଲି ବ
ଆଜ୍ଞା-ଆଜ୍ଞା ଆପଣଙ୍କ ସାଙ୍ଗରେ କଥା ଥାଇ ବହୁତ ଭଲ ଲାଗିଲା ଏତେ ବି ଛୋଟ ଛୁଆ ବହୁତ ଜାଣିଛନ୍ତି।
ଆଜ୍ଞା ନମସ୍କାର ଆପଣ ଏତେ ସମୟ ଦେଇଥିବାରୁ। ଧନ୍ୟବାଦ ନମସ୍କାର।